ହ୍ୟାଲୋ।
ହଁ, ହ୍ୟାଲୋ।
ହଁ, କଣ କରିଥିଲେ?
ହଁ, ହଁ, କଣ ରୋଷେଇ?
ରୋଷେଇ ଭାତ ଡାଲି ଆଉ ମାଛ ଆଣିନାହା ନ୍ତି ଏଇନା ମାଛ ଆଣିଲେ ରୋଷେ
ହଁ ହଁ ହ ଆଉ ତମ ଘରଟା କୋଉଠି?
ଆମର ଭୁବନେଶ୍ୱର।
ଭୁବନେଶ୍ୱର କୋଉଠି?
ଏଇ ବ ବୋରମୁଣ୍ଡା ପାଖାପାଖି ଆଉ ଯୋଉ
ଓହୋ ହଁ ମୋର ଏ ବଡଗଡ ବ୍ରିଡ୍ କଲୋନୀ ଭୁବନେଶ୍ଵର ହଁ କି ହଁ ଛ୍ରମେଶ୍ଵର ପଟଣା
ହୁଁ ହୁଁ ହୁଁ
ସେଇ ସେଇଠି
ଆଚ୍ଛା।
ହଁ ଆଉ ଆପଣଙ୍କ ଫ୍ୟାମିଲି ରେ କିଏ କିଏ ଅଛନ୍ତି?
ଫ୍ୟାମିଲି ରେ ଉଁ ହଜବେଣ୍ଡ୍ ମୁଁ ଝିଅ ଆଉ ଓ ଶାଶୁ ଶ୍ୱଶୁର ବି କେତେଲେ କେନ୍ ନ୍ତି ଆସୁଛନ୍ତି ଗାଁ ରେ ରହୁଛନ୍ତି ସବୁ ଆଉ ଏଠି ସ୍ଵାମୀ ବିଜନେସ୍ କରିଛନ୍ତି ତ ସେଠି ସେଥିପାଇଁ ଏଠି ରହିଯାଉଚୁ ଆଉ
ହଁ ହଁ ଝିଅ ମାନେ କେତେ ବର୍ଷ କେତେ ବଡ଼ ହେଲେଣି?
ଝିଅ ଛୋଟିଆ ଅଛି ମାନେ ସେଇ ବ ତାର ଏବେ ଫୋର୍ଥ କ୍ଲାସ୍ ହେଲା ଏଁ ହଁ ଆଠ ସାଢେ ଆଠ ନଅ ବର୍ଷ ଏଇନା ତା କୁ ଛାଡିକି ଆସିଲି ସ୍କୁଲରୁ ପରା଼
ଓହୋ ମାନେ ସ୍କୁଲ୍ ଏବଟ ଏବେ ବୋଧେ ଷ୍ଟାର୍ଟ ହେଲା ନା କଣ ତାଙ୍କର?
ତାଙ୍କର ଆଜିଠୁ ଖୋଲା ହେଲା।
ଓ ହୋ।
ଖରା ସକାଶେ ଦି ଗୋ ଟେ କେତେ ଦିନ ଘୁଞ୍ଚେଇ ଦେଲେ କି କଣ ଆଜିଠୁ ସକାଲୃଆ ସ୍କୁଲ୍ ହେଇଯାଇଚି ସାଢେ ଆଠଟା ରୁ ସାଢେ ଦଶଟା।
ହଁ।
ଆଉ କାଲିଠୁ ବୋଧେ ଏ ଯୋଉ ପଚିଶି ତାରିଖ୍ ଯାଇକି ପଚିଶି ତାରିଖ୍ ରୁ ପୁଣି ସେଇ ଦ ସାଢ଼େ ଦଶଟାରୁ ସାଢ଼େ ଚାର୍ ଟା ଚା
ହଁ ସେୟା ସେ ତ ଖରା ଯୋଉ ତ ଖ କାଲି ଖରା ଯୋଗୁ କହିଲା ପଚିଶି ତାରିଖ୍ ଯାଏ ହବ ଆଜିିକି ବର୍ଷା ପାଗ କରିଦେଇଚି।
ହଁ ହଁ ଆଜି ବି ବର୍ଷା ପାଗ ହେଇଚି ତ ଆଉ
ହଁ।
ବର୍ଷା ପାଗ ସିନା ହେଇଚି ଲିକନ୍ ଗୁଳୁଗୁଳି ବେଶି
ଆ ହଁ ବହୁତୁ ଗୁଳୁ ଗୁଳି ହଉଚି ଦେଖାଯାଉ କ ବର୍ଷା ହଉଚି ନା ନାଇଁ। ମୁଁ ସିଙ୍ଗିଲ୍।
ହଁ ହଁ।
ହଁ ମୁଁ ପଢୁଥିଲି ଏବେ ବିସି ଜଜ ବିସି ଏ ସଇଲା ରାଜଧାନୀ କଲେଜ୍ ଯୋଉ ବରମୁଣ୍ଡା ପାଖରେ ସେଇଠି କରିଥିଲି ବି ସି ଏ ଜଷ୍ଟ୍ ସରିଚି ରେଜଲ୍ଟ ଆସିନି ଲାଷ୍ଟ ଦିଟା ସେମିଷ୍ଟା ତାର ସେ ରିଜଲ୍ଟ ଆସିନି ରିଜଲ୍ଟ ଆସିଲେ ଆଡମିସନ କରିବି ଆଉ
ହୁଁ ହୁଁ ଘରେ ସମସ୍ତେ କିଏ କିଏ ରହୁଛନ୍ତି।
ମୁଁ ମୋ ବାବା ମାମା ମୋ ସାନ ଭାଇ ମୋ ମାଉସୀ ଝିଅ ଏଇଠି ରହୁକି ରହିକି ଶିଖୁଥିଲା ପାର୍ଲର ତ ଶିକୁଚି ଶିଖି ଗଲାନି ପଳେଇବ ତା ଘରକୁ ଅଛି ଆଉ ତାପରେ ମୋ ଜେଜେ ଜେଜେ ମା ଯିଏ ମାନେ ତା ମୋ ବାବାଙ୍କର ମଉସା ମାଉସୀ
ହଁ।
ମୋ ଏ ମୋ ବାବାଙ୍କ ମଉସା ମଉସୀ ତାଙ୍କ ପୁଅ ବୋହୁ ଏ ଦାଦା ଖୁଡି ଆଉ ଦାଦା ଖୁଡି ତାଙ୍କ ଛୁଆ ସବୁ ଆଉ।
ହ ହଁ।
ହଁ। ହଁ ସେମତି ଆଉ ଚାଲିଛି ଆଉ।
ହୁ।
ଅ
ଆଉ ଗାଁ କୁ ଯାଇଥିଲେ ରଜକୁ।
ଗାଁ କୁ ଯାଇନି ଆଉ ମୁଁ ଯାଇଥିଲି ମାଉସୀ ଘରକୁ ଯାଇଥିଲି ହେରି। ମାଉସୀ ଯାଇଥିଲି ସେଇଠି ବୁଲାବୁଲି କଲି ଆଉ ଗାଁକୁ ଯାଇନି ଆଉ।
ହଁ ମୁଁ ବି ଏ ବର୍ଷ ଗାଁ କୁ ଆମର ସମ୍ବଲପୁର ପାଖାପାଖି।
ହଁ ହଁ
ଆମର ସେଆଡେ ସମ୍ବଲପୁର ଭଲ ଭଲ ଜାଗା ଅଛି ଦେଖିଛନ୍ତି ନା ନାଇଁ କେବେ ଯାଇଛନ୍ତି ନା ନାଇଁ।
ମୁଁ ଖାଲି ସମଲେଇ ସମଲେଶ୍ୱରୀ ମନ୍ଦିର ଯାଇଥିଲି ସେ ମା ସମଲେଇ ମନ୍ଦିର ଯାଇଥିଲି ଆଉ ପୁ ଆଉ କିଛି ଦେଖି ହିଁ ନାହିଁ ମୁଁ
ନାହିଁ ସେଠି ଭଲ ସବୁ ମାନେ ସେଇ ଅ ହୀରାକୁଦ ଡ୍ୟାମ ଯାଇଛନ୍ତି।
ନା
ହୀରାକୁଦ ଡ୍ୟାମ ତାପରେ ଆମର ସେଇପଟେ ବଲାଙ୍ଗୀର ପାଖାପଖି ବି ସେଇ ମଝିରେ ଆମେ ରହୁଛୁ। ଯୋଉ ବଲାଙ୍ଗୀର ପାଖାପାଖି ବି ମାନେ ଯୋଉ ହରିଶଙ୍କରଟା ଆଉ ଯଉ କ ଣ ତ ହେଟ୍ ସେଇଟା ଇଏ ଅ ଆଉ ଗୋଟେ କୋଉ ମନ୍ଦିର ସେଇଟା ମନେ ପଡୁନି ସେ ମନ୍ଦିର ଗୁଡା ବି ଭଲ ଲାଗେ କେତେବେଳେ ଗଲେ ବୁଲାବୁଲି କରିକି ଆସିବି। ଏ ତ ଶୀତ ଦିନରେ ଯିବା କଥା ମନ୍ଦିର ଗୁଡା ଆଉ ଏଇ ଖରା ଦିନରେ କୁଆଡେ ଯାଇ
ହଁ ସୀତ ଦିନରେ ହିଁ ଠିକ୍ ପିକ୍ନିକ୍ କରିବା ଶୀତଦିନରେ ହିଁ ଠିକ୍ ଖରାଦିନରେ ବକି ସନଷ୍ଟ୍ରୋକ୍ ମାରିଦେବ।
ହଁ ପରା।
ଯୋଉ ଖରା ରଜ ସାରା ଟିକେ ବର୍ଷା ହେଲା ନାହିଁ।
ନାଇଁ ବ ଏଇଠି ବ ରଜ ସରିଲା ପଛକେ ବର୍ଷା ନାଇଁ।
ହଁ ରଜ ବଳକୁ ସବୁ ବର୍ଷା ହୁଏ ହେଇନାହିଁ।
ଫାଷ୍ଟ ଦିନ ଟିକେ ବର୍ଷା ଥିଲା।
ହଁ ମୁଁ ଥିଲି ନା ଆମ ସେପଟ କୋଣାର୍କ ଲାଇନରେ ବ ଫାଷ୍ଟ ରଜ ଯୋ ରାତି ବାରଟା ବେଳକୁ ବର୍ଷା ଜୋରରେ କାଚିଲା କାଚିଲା ଦିନ ସାରା ସେମିତି ପାଗ କରି ରହିଲା ତାପରେ ଆଉ ଇଏ ହେଲାନି। ଆଛା ନା ଖରା ବ ଖରା ଯୋଉ ରେଟରେ ହେଲା
ହଁ ଖରା ତ ଦିନ ବେଲା ବହୁତ ଖରାପ ଖରା ହେଇଛି ସେଆଡେ କେମତି କଣ କହିପାରିବିନି ଏପଟେ ଦିନ ବେଳା ବହୁତ ଖରାପ ହେଲା। ତାପରେ ରାତି ଯେତେବେଳେ ହେଇଛି ସେଇ ଟାଇମ ରେ ଟିକେ ମାନେ ଗ ଇଏ ବର ବର୍ଷାଟା ହେଇଛି ଆଉ ସ ଖରା ନହେଲେ ବହୁତ ହଉଛି।
ବର୍ଷା ବି ଏତେ ବି ହେଇନି ତା ହିସାବ ରେ ହେଇଛି ଏପଟେ।
କିନ୍ତୁ ସେପଟେ କୋଣାର୍କ ପୁରୀ ଲାଇନରେ ବହୁତ ଜୋରରେ ବର୍ଷା ହେଇଥିଲା।
ହେଇଥିବ ହେଇଥିବ।
ହଁ ଥିଲି ତ।
ନାଇଁ ପ୍ରଥମ ଦିନ ରଜ ପ୍ରଥମ ଦିନ ମୋ ଭାଇ ଭାଉଜ ଗାଁ ରୁ ଆସି ଆସିଥିଲେ ଯେ ସେମାନେ ଯାଇଥିଲେ ପୁରୀ ବୁଲିବାକୁ।
ହଁ।
ଅ ଖରା ଜୋରିଆ ହଉଥିଲା ଦି ସେମାନେ ଦି ଦିନ ତ ତଥାପି ରହିଛନ୍ତି ସେଇଠି ରୁମ୍ ନେଇକି। ଆଉ ଝିଅ ବି ଯାଇଥିଲା ମୁଁ ତ ଯାଇପାରିଲିନି ଟିକେ କାମ ବ୍ୟସ୍ତରେ। ସେ ଝିଅ ବି ଯାଇ ଥିଲା ଆଉ ଖରା ବହୁତ ଜୋରରେ ହଉଥିଲା ତା ପରଦିନ ବୋଧେ ବର୍ଷା ହେଇଛି ଆଉ।
ହଁ ସେଇ ଏଇଆଳକୁ ବର୍ଷା ହେଇଛି କି ଶାଢୀ ହେଇନି କହିପାରିବିନି କି କିନ୍ତୁ ଏପଟେ ସେପଟେ ଲାଇନେ ମୁଁ କୋଣାର୍କ ଆମ କୋଣାର୍କ ଲାଇନ ସେଇ ସେଆଡେ ସବୁ ବର୍ଷା ଯୋରେ ହେଇଥିଲା।
ହଁ ହଁ ହଁ
ହୁଁ
ଆଉ କଣ ଖାଇଲେଣି?
ଖାଇନି ନାନୀ ଯାଇଛି ଗାଧେଇବାକୁ ଆସିଲେ ଖାଇବୁ ଆଉ ଦି ଜଣ ଯାକ ମିଶିକି ଆଉ
ହଁ ହୁଁ।
ହଁ ଆଉ ପୁଅ ରଜରେ କଣ ବୁଲାବୁଲି କରିବାକୁ ଯାଇନାହାନ୍ତି।
ନାଇଁ ପରା କୁଆଡେ ଯାଇନି ଏଇଠି ତ ଏଇ ଆମ ବୋରମୁଣ୍ଡାରେ ହେଇଥିଲା ଗୋଟେ ଯୋଉ ଆମ ରଜ ମହୋତ୍ସବ ହଉଛି ଏଇଠି ଝିଅର ଡ୍ୟାନ୍ସ ଥିଲା ସେ ଡ୍ୟାନ୍ସ କଲା ସେଠି ପ୍ରୋଗ୍ରାମ୍ ଥିଲା ଗ୍ରୁପ ଡ୍ୟାନ୍ସ।
ଗ୍ରୁପ
ଏନ୍ ହଁ।
ହଁ ହଁ। ଭଲମ ପାର୍ଟିସିପେଟ କଲି।
ହୁଁ ନାଇଁ ସବୁଥିରେ ଭାଗ ନଉଛି।
ହଁ।
ଯେତେବେଳେ ଯୋଉଠି ଯାହା ହେଲା ପ୍ରୋଗ୍ରାମ ହେଲେ ଭାଗ ନଉଛି।
ହଁ ସ ସିଏ ସେୟ। ମାନେ ସବୁଥିରେ ପାର୍ଟିସିପେଟ କଲେ ପିଲା ଜାଣିବେ।
ଜାଣିବେ ଚିଷ୍ଟେ
ହଁ ଷ୍ଟ୍ରେସ୍ ଫି ହେଲା ରହିବନି ଆଉ। ହଁ ଆଜି ଯାଇଏ ତ ମୋର ଷ୍ଟ୍ରେସ୍ ଫି ରହିଗଲା।
ହଁ ହଁ।
ହଁ। ମାନେ ଗୋଟେ ଥର ପଳେଇ ଫାଷ୍ଟ ଥରକୁ ଗଲା ବେଳକୁ ଏତେ ନର୍ଭସ ଆମର ଥିଲା୍ ସିକ୍ସ ସେମିଷ୍ଟାରକୁ ପ୍ରୋଜେକ୍ଟ୍ରି ଯୋଉ ଥିଲା, ମାନେ ପ୍ରୋଜେକ୍ଟ ଆମର ଯାହାଲେ ବି କହିବ ଆମର ସିନିୟର ମାନଙ୍କ କଣ ଜୁନିୟର ମାନଙ୍କୁ ସବୁ କହିବ ସବୁ ଟିଚର ମାନେ ବସିଛି ତାଙ୍କ ଆଗରେ ଆମ ପ୍ରୋଜେକ୍ଟର ଇଣ୍ଟ୍ରୋଡକ୍ସନ୍ଠୁ ଆରମ୍ଭ କରି ସ ସବୁ ଦବ, ଆଉ ପ୍ରୋଜେକ୍ଟ ର କାମ କଣ, ମୁଁ ଗ୍ରୁପ ଲିଡର ମୁଁ ସବୁ ତକ ଇଣ୍ଟ୍ରୋଡକ୍ସନ ଗ୍ରୁପ ମ ଣ୍ଟ୍ରୋଡକ୍ସନ ଠୁ ଆରମ୍ଭ କ ସବୁ କରିଦେବି। ମାନେ ଯାହା ମାନେ ଏତେ ଡର ଲାଗୁଥିଲା ସେ ଟାକୁ।
ନାଇଁ ଭୟ ପ୍ରଥମ କରିନା ଡ ଭୟ ଟିକେ ଲାଗିବ, ନର୍ଭସ୍ ଲାଗିବ ବହୁତ ମାନେ ଆ ଥରିଲା, ଥରିଲା ଭଳିଆ ଲାଗୁଥିବା ଷ୍ଟେଜ କୁ ଚଢିଲେ, ତାପରେ କେତ ଅଭିଆସ ହେଇଗଲା ମାନେ ଆଉ କି? କିଛି ଡର ଲାଗିବ
ହଁ, ସେଇ କଥା। ଏତେ ପିଲାଙ୍କ ଆଗରେ ଦେଲା ବେଳକୁ ମାନେ ଲାଗୁ ମାନେ ଲାଗୁଥ କନଫରେନ୍ସ ହଲ କୁ ପଳେଇ ଆସିଛ। ହଁ। ଆଉ ଆପଣ କଣ ଖାଇଥିଲେ ସକାଳୁ?
ସକାଳୁ ବଲେ କଣ ମୁଁ ଉଠିକି ଗାଧେଇଲି, ଝିଅକୁ ସ୍କୁଲ ନେଇକି ଛାଡିଲି। ଆଉ କିଛି ଖାଇନି, କେବଲ ପାଣି ଟିକେ ଲେମ୍ବୁ ପାଣି ଟିକେ କରିକି ପିଇଛି, ଯାଉଛି କଣ ଟିକେ ଖାଇବି ଆଉ।
ଓହୋ, ସକାଳୁ କଣ ଖାଇକି ଯାଇଛି, ଆପଣଙ୍କ ଝିଅ?
ଝିଅ ତ ସକାଲୁ କିଛି ମଙ୍ଗୁନି, ସେ ତାର ଅଭ୍ୟାସ ଟିକେ ଲେଟ ରେ ଖାଇବାର। ଉଠିଲା ଲକୁ ଲେଟ କରେ ନା ଖରା ଦିନ ଟିକେ ଶୋଇ ପଡେ, ଏବେ ସ୍କୁଲ ଖୋଲିଲା ଠୁ ସିନା ଆଜି ଯାଇଛି ଲେକିନ ସେ ସକାଳୁ ତାର ଇ ଚ୍ଛା ନେଇ ଖାଇବାକୁ, ଭଲ ଲାଗେନି ବୋଲି ବିସ୍କିଟ ଟିକେ ଛତୁଆ ତ ତାକୁ ଭଲ ଲାଗେନି, ବିସ୍ ବିସ୍କେଟ୍ ଟିକେ ଖାଇକି ଯାଏ ଆଉ, ତାକୁ ଓରିଓ ବିସ୍କେଟ୍ ହିଁ ଭଲ, ଆଉ କିଛି ବିସ୍କେଟ୍ ଖାଇବନି।
ଯା ଗୋଟିଏ ଝିଅ ଆପଣଙ୍କର?
ହଁ, ଗୋଟିଏ ଝିଅ।
ଓହୋ। ଆପଣଙ୍କ ବାପଘର କସ ସେ ସମ୍ବଲପୁର?
ହଁ, ସେଇ ସମ୍ବଲପୁର ପାଖାପାଖି ଆଉ, ଶାଶୁଘର ବାପ୍ ଅପଘର ସେଇ ତିରିଶ କୋଡ଼ିଏ ତିରିଶ କିଲୋମିଟର ଡିଷ୍ଟାନ୍ସରେ।
ଆଚ୍ଛା, ଆଚ୍ଛା। ଆଉ ଏଠି ରହୁଛନ୍ତି। ଯାହେଲେ ବି ମନେ ମାନେ ଯିବାକୁ ଇଚ୍ଛା ହଉଥିବ ଯାଇନାହାନ୍ତି।
ଯାଉଛି ମଝିରେ ମଝିରେ ଯାଉଛି, ସବୁବେଲେ ତ ଯାଇ ହୁଏନି ବେଶୀ ବାଟ ବୋଲି, ଏମ୍ ଏମିତି ମଝିରେ ମଝିରେ କାମ ପଡିଲେ ଯିବା କଥା ଆଉ, ଖାଲିଟାରେ ତ ଯାଇ କି ବୁଲିକି ଆସି ହଉନି, ଝିଅର ସ୍କୁଲ ବନ୍ଦ ହେଇଯାଉଛି ନା।
ହଁ ସ୍କୁଲ ଟାଇମରେ ତମେ
ନା ସେଇ ଛୁଟି ହେଲେ ଯାହା ଖରା ଦିନରେ କି କାହାର ବାହାଘର ହେଲା ମାନେ ଆମର ବି ବଡ ଫ୍ୟାମିଲି ମା ମା ଘର ଯୋଉ, ଶାଶୁ ଘର ଟା ଟିକ କେ ଏତେ ନାଇଁ ଶାଶୁଘର କେବଳ ମୋ ଶ୍ୱଶୁର ମାନେ ଦି ଭାଇ ଆଉ ଏମିତି ଆଉ, ଆଉ ତାଙ୍କର ଅଛନ୍ତି। ଏମିତି ଆଉ, ଲେକନ୍ ବାପଘର ବ ଡ ଫ୍ୟାମିଲି, ବାପା ମାନେ ପାଞ୍ଚ ଭାଇ, ଜେଜେ ବାପା ମାନେ ବି ପାଞ୍ଚ ଭାଇ, ଜେଜେ ବା ବାପାଙ୍କ ଜେଜେମା ମାନେ ବାପା ମାନେ ବି ପାଞ୍ଚ ଭାଇ, ଏମିତି ସବୁ ପାଞ୍ଚ, ପାଞ୍ଚ ଭାଇ ତାଙ୍କ ଜଏଣ୍ଟ ଫ୍ୟାମିଲି ହେଇକି ଅଛନ୍ତି ଭଲ ମାନେ ଭଲ ଲାଗେ
ଭଲ ଲାଗେ ଜଏଣ୍ଟ ଫ୍ୟାମିଲି ସବୁ ଭଲ ଲାଗେ ମୁଣ୍ଡ ପିନ୍ଧାଇବି ସେ ସେତିକି ଭଲ ଲାଗେ ବି ସେମିତି
ହଁ ହଁ ମିଶା ମିିଶିକରି ରୋଷେଇ କରିଦେଲେ କିଛି ନାଇଁ ଆଉ ମାନେ ଜଣେ ଲୋକ କଲେ ଯାହାହେଲେ ବି ମୁଣ୍ଡ ବିନ୍ଧା ହବ ଆଉ ସମସ୍ତେ ମିଶିକି ଖାଇବା ମିଶିକି ରୋଷେଇ କରିକି ଖାଇବା ଟା ବହୁତ ବହୁତ ମଜା ଟିକେ ଅଲଗା ଯାହାହେଲେ ବି
ଆମର ସେମିତି ଗାଁ ରେ ଅଛନ୍ତି ବଡ ବାପା ବଡ ମା ଜେଜେ ଜେଜେ ନାହାନ୍ତି ଜେଜେମା ଅଛନ୍ତି ଆଉ ମୋ ଗାଁ ଟା ମୋର କାକଟପୁର
ହଁ ହଁ ଏଇ କାକଟପୁର ମଙ୍ଗଳା ମନ୍ଦିର ଯୋଉ ଆମେ ତ ମଙ୍ଗଳା ମନ୍ଦିର ଯାଇ ଥିଲୁ ମାନେ ଦିଇ ହଜାର ପ ପଚିଶରେ ବୋଧେ ହଁ ପଚିଶରେ ଯାଇଥିଲୁ ପଚିଶ ନା ଛବିଶ
ମୁଁ ତ କେବେଠୁ ଯାଇନି ମୋ ଗାଁକୁ
ଓହୋ ପଢା ପଢି କରୁଛନ୍ତି ବୋଧେ ମଝିରେ ମଝିରେ ବୁଲାବୁଲି କରିକି
କରିଗଲେ ମୋର ଆମର ଥିଲା ଯୋଉ ଦଶ ଦିନ ତା ପୂର୍ବରୁ ଯାହାହେଲେ ବି ଆମ ଘର ଲୋକ ଗଲେ ମାନେ ମୁଁ ଯାଇପାରିଲିନି ମୋର ଏକ୍ଜାମ ଥିଲା ପଟେ ଏକ୍ଜାମ କୁ ସେପଟେ ଯାଇ ହଉନି ଏକ୍ଜାମ ପୁଣି ସେମିଷ୍ଟର ଏକ୍ଜାମ
ହୁଁ ହୁଁ
ସେମିଷ୍ଟର ଏକ୍ଜାମ ତ ଛାଡିକି ଯାଇ ହବନି ନହେଲେ ଯିବ ବ୍ୟାକ୍ ଲାଗିଯିବ ସବୁଥିରେ ହଁ ସେଇ ଯୋଗୁଁ ଆଉ ଯାଇପାରି ଘରେ ଯାହା ଟିକେ ସୁଧା ସୁଧି ହେଇଗଲି ଆଉ
ହଁ ହଁ ହଉ ତାହେଲେ ଆଉ
ହଁ ହଁ
ହଉ ମୁଁ ଯାଏ ଟିକେ ଭାତ ବସେଇଥିଲି ତ ଟିକେ ଦେଖିଦିଏ
ହଁ ଠିକ୍ ଅଛି ଠିକ୍ ଅଛି
କଥା ହେବା ପରେ ଆଉ ଥରେ ଆଉ
ଆଜ୍ଞା ଆଜ୍ଞା ଆଜ୍ଞା
ଆଜ୍ଞା ହଉ ରହିଲି
ହଁ ହଁ